ହ
ହ୍ୟାଲୋ।
ହଁ ଭାଇ ଭଲ ଅଛନ୍ତି।
ହଁ ଭାଇ ଭଲ ଆପଣ।
ହଁ ଭଲ ଅଛି ଆଉ ଆଉ ଆପଣଙ୍କର କଣ? ବର୍ଷା ଫର୍ଷା ଖରା ଫରା କଣ ହଉଛି ନା ନାଇଁ?
ବର୍ଷା ବର୍ଷା ତ ହଉନାହିଁ। କାଲି ଟିକେ ହେଲା ଆଉ ମାନେ ରାତିରେ ହେଲା। ଆଉ ସକାଳେ ତ ଖରା ଖାଲି ହଉଚ ଆଉ।
ଉଁ ଏପଟେ ଆମ ଅଞ୍ଚଳରେ ବି ସେମତି ଖରା ଟିକେ ହଉଛି ଏବେ ବର୍ଷା ଦେଖେଇଥିଲା ଯେ ମେଘ ଫେଗ ଗଡ ଗଡି ଗୋଟେ ଦିଟା ତାପରେ ଆଉ ବର୍ଷା ନାହିଁ କି କିଛି ନାହିଁ।
ହୁଁ ହୁଁ।
ଗୁଳି ଗୁଳି ଖାଲି ହଉଛି। ଗରମ ପ ଅସୟ।
ତମ ଅଞ୍ଚଳରେ ବେଶୀ ମାନେ ବହୁତ ବର୍ଷା ହଉନାହିଁ ନା ନା କ କଣ?
ମାନ ମାନେ ଦେ-ଦେଖଉଛି ବର୍ଷା ଏମିତି ଇଏ ହଉଛି ବଟ ହଉନି ବର୍ଷା। ଖାଲି ଗଡ ଗଡି ମାରି ଦଉଛି ଅନ୍ଧାର ଟିକେ କରିଦଉଛି ଗୋଟେ ଅ କି ବର୍ଷା ବର୍ଷା କିଛି ନାହିଁ।
ହଁ ହଁ।
ଆ ବହୁତ ଟିକେ ଗରମ ଲାଗୁଛି ହଉ।
ଆମ ଅଞ୍ଚଳରେ ତ ପୁରା ମାନେ ସକାଳେ ଖରା ହଉଛି। ବହୁତ ଖରା ହଉଚ ଆଉ ଯୋଉ ବେ ସନ୍ଧ୍ୟା ଆଟା ସମୟ ଘରେ କଳା ମେଘ ଟିକେ ଦେଇକି ତାପରେ ତ ବର୍ଷା ମାନେ ଘଡଘଡି ହେଇକି ବେଶୀ ବର୍ଷା ହଉଛି।
ଓହୋ ତାହେଲେ ରାତିରେ ଆପଣ ଭଲ ଶାନ୍ତିରେ ଶୋଉଥିବେ ଆଉ।
ହଁ ରାତିରେ ଟିକେ ଭଲ ଲାଗୁଛି ଆଉ।
ଉୁଁଁ ହୁଁ ଆଉ କଣ ଖାଇଲେ ଏବେ ମଧ୍ୟାହ୍ନ ଭୋଜନ।
ଏବେ ଆମର ଇଏଟା ଇଏ ଚିପ୍ସ ଟିକେ କରାହେଇଥିଲା ଆଉ ଡାଲି ଆଉ ଏସବୁ ହଁ ଆପଣ
ଆମର ଆଜି ଟିକେ ପଖାଳ ରହିଥିଲା ପଖାଳ ଟିକେ ଆଉ ଆମ୍ବ ଟିକେ ଆଉ ପୋଟଳ ତରକାରୀ ଟିକେ ହେଇଥିଲା ଆଉ
ହଁ ହଁ।
ଆଉ ଆପଣ କଣ କରନ୍ତି। କଣ?
ମୋର ଆମ ଆମ ଘରେ ମାନେ ପଢାପଢି ସାରିକି ତ ଏବେ ସବୁ ଇଏ ମାନେ ଚାଷବାସରେ ଖାଲି
ଓହୋ ଆପଣଙ୍କର ଅଛି ଚାଷ ଫସ ଜମି ଫମି ଅଛି ବୋଧେ
ସେ ଟିକେ ଆଉ
କରଥିଲେ ଏଇ ଖରାଦିନ କରୁଥିଲେ ଚାଷ ବାସ ଆଗେ
ଖରା ଦିନ ନହିଁ ପାଣି ସମସ୍ୟା ପାଇଁ ଟିକେ ଖରା ଦିନ ଟିକେ କରୁନୁ ଆଉ
ଆଚ୍ଛାଆଉ ଜଳସେଚନ ଟିକେ ଭଲସେ ନାହିଁ ବୋଧେ ଆପଣଙ୍କ ଅଞ୍ଚଳରେ ଆଉ
ହଁ। ସେଇଟା ଟିକେ ଅସୁବିଧା ଯାଉ ସେଟା ଆଉ କରାହେଉନାହିଁ ବର୍ଷା ଦିନରେ ଖାଲି ସେଇଟା ଟିକେ ଚାଷ ବାସ ଟିକେ କରାହଉଛି।
ଆଚ୍ଛା ଆଚ୍ଛା ହେଲେ ଏବେ ଏବେ ପୁରା ମାନେ ସବୁ ପ୍ରସ୍ତୁତ କରିଦେଇଥିବେ ତମ ନଜରେ
ହଁ ସବୁ ହଳ ବଳ ସବୁ ମାନେ ସରି ଯାଇଛି।
ଅହୋ।
ଯାହା ଖାଲି ଯୋଉ ମାନେ ଧାନ ସେଇ ଖାଲି ଲଗେଇବା ସେଇଟା ଖାଲି ରହିଯାଇଛି। ଏ ବର୍ଷା ଟିକେ ସମସ୍ୟା ପାଇଁ ହଁ ହଁ। ବର୍ଷା ଟିକେ ହେଲା ପରେ ଯାଇକି
ଗୋଟେ ଦୁଇ ଦିନରେ ଲଗା ହବ ସେଟା ଆଉ
ହୁଁ ବର୍ଷା ହେଲା ପରେ ଟିକେ ଓଦା ଟ ମାଟି ଟିକେ ଭଲ। ହେଲେ ତାପରେ ଲଗାହବ ଆଉ
ହଁ।
ହଁ ଆଚ୍ଛା ଆଚ୍ଛା ଆଉ ଆପଣଙ୍କୁ ସେ ଟିକେ ପୋଖରୀ ପୋଖରୀ କିଛି ବ୍ୟବସ୍ଥା ସେମିତି କିଛି ନାହିଁ।
ପୋଖରୀ ବ୍ୟବସ୍ଥା ନାଇଁ। ମାନେ ପୋଖରୀ ଅଛି ମାନେ ମୁଁ ବହୁତ ଦୂରରେ ଅଛି। ସୁବିଧା ନାହିଁ ପାଖରେ ଜମି ପାଖରେ ନାହିଁ ଆଉ
ଓହୋ ହେଲେ ଆପଣ ପୁରା ବର୍ଷା ଉପରେ ପୁରା ନିର୍ଭର କରୁଛନ୍ତି। ହେଲେ ଆଉ
ବର୍ଷା ଉପରେ ଖାଲି ନିର୍ଭର ଖାଲି ହଁ। ଆଉ ମକା ମଧ୍ୟ ଲଗେଇବାର ଥିଲା ମକା ଏବେ ଲଗା ହେଇ ଯାଇଛି।
ଓହୋ ହୋଉ।
ହଁ ମକା ଲଗା ହେଇଯାଇଛି। ଆଉ ଧାନ ଟା ଟିକେ ରହିଯାଇଛି ଆଉ
ଓହୋ ହଁ ଧାନକୁ ତ ବର୍ଷା ଦରକାର ବର୍ଷା ହେଲା ପରେ ତାପରେ ଧାନ ଲଗେଇବା ଆଉ
ହଁ।
ଆଚ୍ଛା।
ଆପଣଙ୍କ ଅଞ୍ଚଳରେ କାହିଁ ଆପଣଙ୍କର ମାନେ ଲଗାଲଗି କଣ କରୁଛନ୍ତି ନା
ନା ଆମର ତ କିଛି ନାହିଁ। ଆମର ତ ମାନେ ଜବ ମାନେ ଚାକିରୀ ଫାମିଲି ମାନେ ପରିବାର ଆମର। ଏତେ ମାନେ ଚାଷ ଜମି ଉପରେ ଏତେ ଆ ଇଏ ନାହିଁ ଉଁ ମାନେ ଖୁସି ଲାଗିଲା ଆ ଆ ମାନେ ଚାଷ ପରିବାରରୁ ଆସୁଛନ୍ତି ଭଲ ଲାଗିଲା ଶୁଣିକି ଭଲ ଲାଗିଲା ଆପଣ କଥା। କାଁ ନା ଆପଣଙ୍କ ପାଇଁ ଆମେ ବଞ୍ଚିଛୁ ନା ଆପଣ କୃଷକ ଜାତି ପୁରା ମାନେ ଉଁ କୃଷ ଚାଷ ବାସ କରୁଛନ୍ତି। ଆପଣଙ୍କ ପାଇଁ ଖାଇବା ମିଳୁଛି ଆମକୁ ବହୁତ ଖୁସି ଲାଗିଲା। ଆଉ ଆଉ କଣ କଣ ସବୁ ଚାଷ ବାସ କରନ୍ତି ଆପଣ ମାନେ ପୁରା ବର୍ଷ ସାରା ଏମିତି ଚାଷ ହୁଏ ନା କେମିତି କଣ କେବେ ଚାଷ କରନ୍ତୁ ଆ
ନାଇଁ ନାଇଁ ଏଇଆ ବର୍ଷା ଦିନରେ ଖାଲି ଟିକେ ଚାଷ ଖାଲି ବେଟା ଯାକ ସବୁ କରା ହଉଛି ହଁ। ମାନେ ଏଇ ଯୋଉ ପାଣି ସବୁ ମାନେ ଯୋଉ ବର୍ଷା ଟିକେ ଏପଟେ ସେପଟେ ଯଦି ହବ ମାନେ ଯୋଉ ମକା ଲଗେଇ ସେ ବଜାଗ
ହଁ ହଁ ହଁ।
ପୀ ତାପରେ ମାଣ୍ଡିଆ ଏସବୁ ଯାକ ଖାଲି ଚାଷ କରାହଉଛି। ହଁ।
ଆଚ୍ଛା ଆଛା। ଅପଣଙ୍କ କର କେତେ ଜମି ଅଛି କେତେ ମାନେ
ଆମର ଅଛି ା ନାନ ଇଏ ମାନେ ଏକର ହବ।
ଆଚ୍ଛା ଆଛା ଆଛା ହେଲେ ସବୁଠି ଏକା ମାନେ ସବୁ ଆଠ ନଅ ଏକର ସବୁ ଏକାଥରେ ଚାଷ କରିଦଉଛନ୍ତି।
ହଁ ମାନେ ଅଧା ଆମ ଭାଇ ଘର ସମସ୍ତେ ମିଶିକି ସମସ୍ତେ
ହ ଫ୍ୟାମିଲି ସବୁ ମିଶିକି ଭାଇ ମାନେ ହଁ ଭାଇ ଭାଇ ସବୁ ମିଶିକି କରୁଛନ୍ତି ଆଉ। ନାଇ ଜଣେ ବି ଏତେ ସମ୍ଭବ କିଏ ଆଠ ଏକର ନଅ ଏକର ଚାଷ କରିବା ସେଇଟା ତ ସମ୍ଭବ ନାହିଁ ନା।
ଜଣେ ମାନେ ଟିକେ କଷ୍ଟ ହେବ ଆଉ।
ହୁଁ ବହୁତ କାମ ଅ ଥିବ ଚାଷ ମାନେ ତ ବହୁତ ଇ କାମ ବି ଥିବ ଜଣେ ଆଉ କୋଟେ ସମ୍ଭାଳି ହବ ଏତେ ବଡ। ହଁ କାମ ହୁଁ ହୁଁ। ଭଲ ହେଲା ଆପଣ ମାନେ ଇଏ କରିକି ନିଜେ ବି ଖାଉଛନ୍ତି ପୁଣି ବିକିରି କରିଦଉଛନ୍ତି ବୋଧେ ହେଇଯ କୁ ଆଉ ନାଇଁ
ହଁ।
ମାନେ ପୁର ଆମେ ନିଜ ପାଇଁ
ନା ନା ନିଜ ନିଜ ପାଇଁ ରଖ ତ ବଦେ ଯା ଯେତେ ବଳୁଚିତ ସେଟା ଯଉ ଆମର ଇଏ ମାନଙ୍କୁ ବିକି ଦିଆଯାଉଛି ଆଉ।
ଓ ହୋ ଆଉ ବର୍ଷ ପାଇଁ ପୁରା ରଖିଦଉଛନ୍ତି ଆପଣ ପୁରା ଆଉ।
ହଁ ବର୍ଷ ପାଇଁ ହଁ ଖାଇବା ପାଇଁ ପୁରା ରଖ ଖାଇଯାଉଛି ଘରେ ବାକି ଯା ଏତେ ତ ଘରେ ରଖି ହବ ନାଇଁ ନା। ତ ଯାହା ଥିବ ସେଇଟା ବିକି ଦିଆଯାଉଛି ଆଉ।
ହୁଁ କେତେ ମାନେ ଅମଳ କେତେ ଦିନ ପରେ ଏମିତି ବିକ୍ରି କରିଦଉଥିବ ନା ରଖୁଛନ୍ତି ଏମିତି କିଛି କଣ ବ୍ୟବସ୍ଥା ଅଛି?
ବ୍ୟବସ୍ଥା ମାନେ ଯୋଉ ଆମର ଏ ଏପଟେ ଏ ଯୋଉ ଆମ ଅଞ୍ଚଳରେ ଯୋଉ ଧାନ ମଣ୍ଡି ଏସବୁ ଯାକ ହୁଏତ ସେଇଠି, ମାନେ ପଠେଇ ଦଉଛୁ
ଉୁଁ ହୁଁ ହୁଁ ହ ଅମଳ ପରେ ସାଙ୍ଗେ ସାଙ୍ଗେ ପାଞ୍ଚ ଦଶ ଦିନ ଭିତରେ ଆପଣ ପଠେଇ ଦାଉଛନ୍ତି ସେଠିକି।
ପାଞ୍ଚ ଦଶ ଦିନ ହଁ ହବ ମାସେ ସେମିତି ହେଇଯିବ।
ଁ ହୁଁ ହୁଁ ଆପଣ ତ ବହୁତ କମ ଦାମ ରେ ନଉଥିବେ ମାନେ ଯିଏ ବି କିଣୁଛନ୍ତି ବହୁତ କମ ଦାମରେ ନଉଥିବ ଦାମ, ନା ଠିକ ଠାକ ଦାମ ମିଳୁଛି ଆପଣଙ୍କୁ।
ନା ନା ଠିକଠାକ ମାନେ ମଣ୍ଡିରେ ଠିକଠାକ ଦାମ ମିଳିଯାଉଛି।
ଆଚ୍ଛା ଆଚ୍ଛା
ଆଉ ଆମର ଏଇ ଯୋଉ ଲୋକାଲ ରେ ସେଠି ଟିକେ ଅସୁବିଧା ହବ ଆଉ ହ ଲୋକାଲ ଲୋକ ମଧ୍ୟ ନେବେ
ମାନ ମାନେ ଗାଁରେ ଯେ
ହଁ ଗାଁ ଲୋକ ମାନେ ଏଇଟା ଯାକ ନେବେ ତାଙ୍କ ମାନେ ମାନେ ତାଙ୍କୁ ଆଉ ସେ ବେଶୀ ରେଟ ଆଉ
ହଁ ସେମାନଙ୍କୁ ଦେଇ ହବ କି ସେମାନେ ତ ଇଏ ତାଙ୍କ ଦେଉନାହାନ୍ତି।
ହଁ ଯିଏ ଯିଏ ଚାଷ ବାସ ଇଏ ଯିଏ କରୁନଥିବେ ତାଙ୍କ ମାନଙ୍କୁ
ହଁ ଭଲ ଆପଣଙ୍କୁ ବି ଦୁଇ ପଇସା ମିଳିଲା ତାଙ୍କୁ ବି ଶସ୍ତାରେ ମିଳିଲା ମାନେ ଫ୍ରେସ୍ ଖାଦ୍ୟ ମାନେ ଭଲ ହଁ ଖାଦ୍ୟ ମିଳିଲା ସେମାନେ ବି ନଉଛନ୍ତି ଭଲ ଭଲ
ହଁ ହଁ ଏଇ ଚାଲିଛି ଆଉ
ହୁଁ ହେଲେ ବର୍ଷା ପାଇଁ ଜଗେଇକି ଅଛନ୍ତି ଆପଣ ମାନେ, ତାପରେ ଧାନ ଧାନ ଇଏ କରିବେ ଆଉ
ହଁ ବର୍ଷା ସେଇଟା ତ ଟିକେ ଟିକେ ଭଲ କି ବର୍ଷା ହେଇଗଲେ ଆମର ଚାଷ ବାସ ଏସବୁ ମଧ୍ୟ ଟିକେ ଭଲ କି ହବ ଆଉ
ହୁଁ ହୁଁ ହଁ ଆଉ ଏମିତି ଯୋଉ ବର୍ଷା ପାଣି ହେଉଛି ସେଇଟା ପାଣି ସଞ୍ଚୟ ରଖିବା କିଛି ଏମିତି ବ୍ୟବସ୍ଥା ନାହିଁ ଆପଣଙ୍କର ନାଇଁ
ନାଇଁ ନାଇଁ ସେମିତି କିଛି ଆଉ ନାହିଁ। ହ
ମାନେ ପୋଖରୀ ପାଖାପାଖି ପୋଖରୀ ଥିଲେ ହେଇଥିଲେ ହେଇଥାନ୍ତା ଆଉ
ହଁ ପୋଖରୀ ସମସ୍ୟା ଖାଲି ଟିକେ
ହୁଁ ଜଳସେଚନ ଟିକେ ଭଲସେ ହେଉନାହିଁ ଆଉ।
ହଁ
ଜଳସେଚନ ହେଇଥିଲେ ପୁରା ବର୍ଷ ସାରା ଆପଣଙ୍କର ଚାଷ ହେଇଥାନ୍ତା ବୋଧେ ନାଇଁ?
ହଁ ବର୍ଷ ସାରା ମାନେ ପନିପରିବା ଏସବୁ ସବୁ ଚାଷ କରି ହେଇଥାନ୍ତା।
ହୁଁ ହୁଁ ପନିପରିବା ବି ଲଗାଉଛନ୍ତି ଆପଣ?
ନା ନା ସେଇ ଯୋଉ ଆମର ଜଳ ଅସୁବିଧା ପାଇଁ ଆଉ ଲଗାଉନୁ। ବର୍ଷା ଦିନରେ ହଉଛି ଟିକେ ଟିକେ ସେମିତି ଘରେ
ହଁ ଶାଗ ଫାଗ ଏବେ ଛୋଟ ମୋଟ ହଉଥିବ ଆଉ।
ଛୋଟ ମୋଟ ଟିକେ ଟିକେ ସେଟା
ହଁ ଘର ପାଇଁ ହେଇଗଲେ ସେଟା ଯଥେଷ୍ଟ ଆଉ
ହଁ ଆଉ ଘରେ ଖାଇବା ପାଇଁ ସେମିତି ଅଲଗା ଅଲଗା ଖେଲି ଟିକେ ଚାଲିଛି ଆଉ
ହୁଁ ଆଚ୍ଛା ଆଚ୍ଛା ହଁ ଭଲ ଭଲ ହଉ ହଉ ହଉ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା।
ହଉ ଠିକ ଅଛି ଭାଇ ହଉ, ହୁଁ।